କଣ କରୁଚୁ?
ଏଇ ଖାଇକି ଶୋଇବାକୁ ଆସିଲି ଆଉ।
ଆଉ ଆଜି ଡିନର୍ କଣ କଲେ?
ଆଜି ଡିନର ହେଲା ମୋର କଣ ତାକୁ କୁହନ୍ତି ରୁଟି ଟମାଟୋ ଚଟନି ଆମ୍ବ ଥିଲା ଆଉ ଯୋଉ ନା କୋଉ ଡାଲି ଥାଏ ସେଟା ଚଣା ଡାଲି ନଥାଏ।
ହୁଁ ହୁଁ।
ତାର ହାଲୁଆ କରିଥିଲେ।
ଓହୋ ପୁରା ଖ ପେଟ ପୁରା ଖାଇଚନ୍ତି ତ?
ହଁ ଆଜି ଖାଇଦେଇଛି ଏତ ମତେ ଏତେ ଯେରେ ଭୋକ କରୁଥିଲା ମୁଁ ସନ୍ଧ୍ୟାରେ କିଛି ଖାଇ ନଥିଲି ତ ଖାଇଦେଲି ଆଉ।
ମୁଁ ବା ସେୟା ମୁଁ ବି ଏଇ ଖାଇକି ଅ ମାଛ ରଖିଥିଲି ଦିନର ସେ ସେଇ ମାଛ ଫ୍ରାଏ ହେଇଥିଲା ମୁଁ ଖାଇଦେଲି ରୁଟି ଲଗେଇକି ଆଉ।
ହୁଁ ହୁଁ।
ଘରେ ଖାଇକି ଏବେ ମୋଟା ହେଇଯାଆନ୍ତୁ।
ହଁ ହଁ ଠିକ କହିଲା କାଇଁ ମୋଟା କୋଉଠି ହବ ସେଇ ପତଳା କୁ ସେଇ ପତଳା। ଆଉ ଘରେ ହଷ୍ଟେଲ ରେ ଥିଲାବେଳେ କଉଥିଲା କି ଘରକୁ ଆସିଲେ ମୋଟା ହେଇଯିବୁ ସେଠି ରହିକି ଶୁଖି ଯାଉଛି ଏମିତି ସେମିତି ଏ ଘରେ
ତାପରେ ଏବେ ଘରେ ରହିକି ବି ସେଇଆବମାନେ ତାପରେ କଣ କଇଲ ଗରମରେ ତ ଖାଇବାକୁ ଇଚ୍ଛା ହଉନି ଆଉ ତୁ ମୋଟା ହବୁ କଣ?
ହଁ ସେଇଆ କଣ କରିବ? ମୋଟା ହବ ଆ ଭାଗ୍ୟରେ ଲେଖା ନାହିଁ କଣ କରିବି?
ଆଉ।
ଆଉ ସବୁ ଭଲ ଆଉ ଘରେ ସମସ୍ତେ ଶୋଇପଡିଲେଣି।
ନା ଶ୍ ଘରେ ଲେଟ ରେ ଶୁଅନ୍ତି ସମସ୍ତେ। ଉଁ ନେ ଏପଟେ ଭୁ ନା ମାନେ ମାର୍କେଟ ନୁ ମାନେ ରୁ ଆସିକି ଦୋକାନ ମାନେ ବିଜନେସ ନା ଏପଟ ସବୁ‌।
ଓହୋ!
ଆ ସମସ୍ତେ ଦୋକାନ ଫୋକାନ ବନ୍ଦ କରିକି ଆଇଲେ ଘରେ ଭାଇ ବଡ ଭାଇ ବଡାପା ହରିକା ଆସନ୍ତି ସା ଡେ ଦଶଟା ଭିତରେ। ଆସିଲେ ବଡବାପାଙ୍କର ଡାଇବେଟିସ ସେ ଇନ୍ସୁଲିନ ନେବେ ସେ ଇନ୍ସୁଲିନ ନେଇକି ଖାଇବେ ସମସ୍ତେ ଖାଉ ଖାଉ ସାଢେ ଦଶଟା ଏଗାର ଟା ଶୋଇଲା ବେଳୁ ବାରଟା ଆଉ ମୁଁ ଏଇ ଖାଇସାଇଲିିନି ଶୋଇପଡେ ଜଲ୍ଦି।
ଅ ଖାଇସାଇଲେ ତ କୁଆଡୁ ନିଦ ଥାଏ ସେ ଯୋଉ ମା
ଆଉ ମୋବାଇଲ ଫୋବାଇଲ କିଛି ବି ଦେଖିବା ପାଇଁ ଇଚ୍ଛା ହୁଏନି ସାଙ୍ଗେ ସାଙ୍ଗେ ଶୋଇଯିବାକୁ ମନ ହୁଏ।
ମୁଁ କାଲି କଣ କରିଚି ନା ମୋ ଫୋନ ଦେଖୁଥିଲି ମାମା କହିଲେ କି ମୋ ଗୋଡ ଟିକେ ଦବେଇ ଦେ ଆଉ ଭାରି ଯୋରେ ବିନ୍ଧୁଛି ମୁଁ ନିଦ ମାଇଳାରୁ ଉଠିକି ତାଙ୍କ ଗୋଡ ଦବେଇକି ସେ ଫୋନ ସେମିତି ଥୁଆ ହେଇଛି ମୁଁ ମୋର ଶୋଇପଡି ଚି।
ଏତେ ନିଦ।
ଆଉ।
ଆଉ କଣ?
ଆ ମୁଁ କହିଲି, ଏବେ ଆଉ ଯୋଉ ଟ୍ରେଣ୍ଡିଙ୍ଗ ରେ ଏବେ କୋଉ ଫୋନ ମାନେ ବେଶୀ ଭଲ ଅଛି।
ଜାଣିଛନ୍ତୀ କି ହୁଁ।
ଆଉ ଫୋନ କ ଆଣ୍ଡ ଆଣ୍ଡ୍ରଏଡ ରେ।
ହୁଁ
ଆଣ୍ଡ୍ରଏଡ ରେ ତ ଏବେ ଯୋଉ ଗୁଗଲ ପିକ୍ସଲ ବାହାରିଛି ଏବେ ନୂଆ ଟା ତାର
ହୁଁ
ସେଟା ଭଲ ପଡିବ ଆଉ ନଥିଙ୍ଗ ର ବି ଗୋଟେ ବାହାରିଛି ନୂଆ ଥ୍ରୀ ଏ ପ୍ରୋ ବୋଧେ ବାହାରିଛି ନା କଣ
ଓହୋ
ସେଟା ବି ଭଲ ସାମସଙ୍ଗ ର ବି ଭଲ ଯେ କିନ୍ତୁ ସାମସଙ୍ଗ ତ ଗରମ ହେଇଯାଏ ଶୀଘ୍ର ବହୁତ ଶୀଘ୍ର ଗରମ ହେଇଯାଏ କିନ୍ତୁ ସେଟା
ହଁ
ସେଇଥିପାଇଁ ମତେ ସାମସଙ୍ଗ ଏତେ ଭଲ ଲାଗେନି।
କିନ୍ତୁ ସାମସଙ୍ଗ ର ଆଗରୁ ବହୁତ ଲଙ୍ଗ ଲାଷ୍ଟିଂ କରେଣି ନା?
ହଁ ସାମଙ୍ଗ ଲଙ୍ଗ ଲାଷ୍ଟିଙ୍ଗ ଯେ କିନ୍ତୁ ବହୁତ ଶୀଘ୍ର ଗରମ ହେଇଯାଏ ମାନେ ଟିକେ ସମୟ ଦେଖ ସେ ଫୋନ ପୁରା ତାତିକି ନିଆଁ।
ହଁ
ହ ଆ ମୋର ମୋର ସେଇ ନର୍ଥିଙ୍ଗର ଗୋଟେ ବ୍ରାଞ୍ଚ ଅଛି ସିଏମ୍ ଏ ସେଇ
ଓ ହଁ
ଫୋନ୍ ଟୁ ଅଛି ଏଟା ବି ଭଲ
ହୁଁ ହୁଁ
ବଜେଟ୍ ହିସାବରେ ଆଉ ସେଗୁଡାକ ଅଧି ଅଧିକା ଅଧିକା ଚାଳିଶ ପଇଁଚାଳିଶ ପଚାଶ ଆଉ ଆର ତ ଷାଠିଏ
ହଁ
ଗୁଗଲର
ଗୁଗଲ ର ଷାଠିଏ
ହୁଁ ବହୁତ ରେଟ୍ ଗୁଡାକ ଅଛି
ଯେତେ ନର୍ମାଲ ଗୋଟେ ଫୋନ୍ ଯଦି କଣ୍ଟେଣ୍ଟ କ୍ରିଏଟର ହେଇ ଥିବୁ ତାହେଲେ ଆଇ ଫୋନ ନେଇ ଆସିବୁ ଆଉ ନର୍ମାଲ ଫୋନ୍ ଧରିବୁ ଆରାମସେ ପାଞ୍ଚ ଛଅ ବର୍ଷ ପରେରେ ଭାଗ ନେବୁ ଗୋଟେ ଫୋନ୍
ହଁ ସେଇଆ ନା ଆଇଫୋନ ବି ଭଲ ଏବେ ଚାଲିଛି ଆଉ ଗୋଟେ ସାମସଙ୍ଗ ରଯେ ଏସ ଟ ଅଲଟ୍ରା ଗୋଟେ ଅଛି ସେଇଟା ବି ବଢିଆ ଅଛି ହଁ ତାର ବି ଫିଚର ଗୁଡାକ ଭଲ କଣ୍ଟେଣ୍ଟ କ୍ରିଏଟର ଯଦି କରିବୁ ତ କେହି ଯଦି ଥିବେ ତାଙ୍କୁ ଯଦି ସେଇ ଦିଟା ଫୋନ ସେ ନେବେ ତ ଆହୁରି ଭଲ କିନ୍ତୁ ଆଣ୍ଡ୍ରଏଡ ଗୋଟେ ରହିବା କଥା କଣ ପାଇଁ କହିନୁ ସେଥିରେ ତ ଅ ମାନେ ସବୁ ଇଏ ଥିବ ନା
ଜସ କିଛି ବି ନଥିବ ତାପରେ ମାନେ କଣ କହିଲ ଆଇ ଫୋନରେ ସବୁବେଳେ ଷ୍ଟୋରେଜ ବି ଏତେ ଇ ନୁହ ଖାଲି ଫଟୋ ଉ ଉଠେଇିବା ପାଇଁ ଠିକ ବେଟେରି ବି ଭଲ ନୁହଁ ମୁଁ ତ ଧରିଥିଲି ବହୁତ ହଇରାଣ ହେଲି
ସେଇଆ ବା ମାନେ ଏତେ ବି ଇଏ ନୁହଁ ଆଉ ଆ ମାନେ ଆପ ଗୁଡ଼ାକ ବି ସେଥିରେ ବେଶୀ ହବନି ମାନେ ସପର୍ଟ କରେନି ହଁ ସେଇ
ତାପରେ ହଉଛି କି ଆ ଯୋଉ କାରଣ ମାନେ ଆମେ ଯୋଉ ଅଧା ବି ଫର୍ମ ଭରିକା ବି ଉଁ ଫିଲପ ହେଇପାରିବନି।
ହଁ ପା ସେମି ଆଇଫୋନରେ ମାନେ ଯଦି କିଛି ଇଏ ଥିବ, ମାନେ କଣ କୁହନ୍ତି ତାକୁ ମାନେ ଥାର୍ଡ ପାର୍ଟି କିଛି ଇଏଥିବ ନା ସେଗୁଡ଼ାକ ହୁଏନି। ହବନି। ସେଇଥିପାଇଁ ଆଣ୍ଡ୍ରଏଡ ଗୋଟେ ରହିବା ନିହାତି ଦରକାର। ତ ସେଥିରେ ଫଟୋ ବଟ ଉଠ ଉଠେଇ ଦିଅ, ତାପରେ ଏଥିରେ ଟ୍ରାନ୍ସଫର କରିକି ଏଡ଼ିଟି କରିଦିଅ। ତାପରେ ସେଥି ନେଇଯା।
ଏ ଫୋନ ମାନେ ଚଲେଇ ପାରିବ ଆରାମ ସେ ସବୁଠି ତାପରେ ଯୁଆଡ଼େ ଯିବୁ ତୁ ଚାର୍ଜ କଣ ଗଲା ଚାର୍ଜ ବସାଉଥିବୁ।
ହଁ ସେଇଆ ମାନେ ଏତେ ଶୀଘ୍ର ଚାର୍ଜ ଯାଏ। ଆଇଫୋନରେ ବହୁତ ଶୀଘ୍ର ଯାଏ।
ହଁ ବା।
କଣ କେମିତି କେ ଜାଣେ ସମସ୍ତେ କଣ ପାଇଁ ଧରନ୍ତି ଆଇଫୋନ। ଏତେ ତାର ଇଏ ଅଛି ଆଇ ଫୋନ ହଁ ଖାଲି ଦେଖେଇବାକୁ ଧରନ୍ତି ବୋଧେ।
ଖାଲି ଫୋନ୍ ମାନେ ଫଟୋ ଉଠେଇବା ପରଫେକ୍ଟ। ଆଉ ଭିଡ଼ିଓ କଲ ଘରିକା ମାନେ କ୍ଲାରିଟି ବଢ଼ିଆ ଆସିବ ଭିଡ଼ିଓ ଘରିକା କରିବା ପାଇଁ।
ହଁ ସେ ସବୁ ତ ଭଲ, କିନ୍ତୁ ସେଗୁଡ଼ାକ ଭଲ ହେଲେ ଯଉ ନର୍ମାଲ ଯାହା ପାଇଁ ଫୋନ ଆମେ ଧରୁଚୁ କଲ ଇଏ ପାଇଁ ସେଗୁଡ଼ାକ ତ କରୁ କରୁ ଫୋନ ଇଆଡ଼େ ତାତି ଯାଇଥିବ। ଇଆଡ଼େ ବ୍ୟାଟେରୀ ସବୁ ସରି ଯାଇଥିବ ଆଉ କଣ ଲାଭ।
ହଁ।
ଯଦି ମାନେ ଏମିତି ଯଦି ଆଇଫୋନ ଏବେ ଆମେ ଧରିବୁ, ହେଇ ପାୱାରକଟ ହେଇଗଲା ଏବେ ଲାଇନ ରହିଲାନି ତ କଥା ଅଧଘଣ୍ଟେ ହଉହଉ ଘ-ଟ ସରିଯାଇଥିବ ତାପରେ ପରେ କଣ କରିବୁ।
ସେଇଆ।
ମତେ ଆଇଫୋନ ଜମା ବି ଭଲ ଲାଗେନି। ହଁ ଫଟବଟ ଉଠେଇ କାହାର ଗୋଟେ ନେଇକି ଉଠେଇ ଦିଅ ଭଲ। ତମେ
ମତେ ଖାଲି ଫଟୋ ପାଇଁ ଯା ସହିତ ଗୋଟେ ଭିଡିଓ କଲ କଥା କ୍ଲାରିଟି ଭଲ ଆସେ। ଆଉ ବଟ୍ କି ଭିଡିଓ କଲ ଘରିକା କରିବାର ପାଇଁ ଠିକି ନହେଲେ ନେଟ୍ ପୁରା ମାନେ ବହୁତ ଅଧିକ ମାନେ ଇଏ ହୁଏ।
ଓଃ ହୋ।
ମାନେ ଯଦି ୟୁଟ୍ୟୁବ ଦେଖିବା ଆମେ ମାନେ ଗୋଟେ ଭିଡିଓ ଦେଖିଲା ବେଳକୁ ମାନେ ତାର ଏତେ କ୍ଲାରିଟି ଅଧିକ ଯେ ମାନେ ନେଟ୍ ମାନେ ୱାଇଫାଇ ବିନା ଦେଖି ଦେଖିପାରିବୁନୁ ସାଙ୍ଗେ ସାଙ୍ଗେ ସରିଯିବ ଦେଢ଼ ଜିବି।
ଓ ହୋ ନା ମୁଁ ତ ଧରିନି, ଭାଇ ମାନଙ୍କର ଅଛି ଫଟବଟ ଉଠେଇ ଦିଅ ମୁଁ ଧରିନି କିନ୍ତୁ ଜାଣିଚି କ ଏମତି ଏମିତି ସବୁ ହୁଏ। ସେତ ମୋ ଭାଇ ତ କଣ କରିବ ସଦାବେଳେ ଚାର୍ଜର ଲଗେଇ ବୁଲୁଥିବ ଘରେ ଥିବ ସେ ଚାର୍ଜର ଲାଗିି ଫୋନରେ କଥା ହଉଥିବ ଆଉ ଫାଟିଯିବ ଫୋନ ଗରମ ହେଇକି ସେ ଫୋନ ଫୋନ ଗରମ ଚାର୍ଜର ଗରମ ଏକାଥରେ ଯିବ। ଏ ଫୋନର ବହୁତ ଇଏ ଅଛି। ଏଇଟା ଭଲ ଯେତେ ସେତିକି ଖରାପ କଣ କରିବା ଆଉ ତାର ଗୋଟେ ପାସ୍ୱାଡ଼ ୱାନସ ପାୱାର୍ଡ ଭୁଲିଗଲୁ ଫେରେ ଗଲା ଫୋନ ତ ବନ୍ଦ କୁ ବନ୍ଦ।
ମୁଁ ବା ଯୋଉ ମୁଁ ବିକିଦେଲି ଯେତେବେଳେ ପାସୱାଡ ବା ମୋ ଭାଇ ରଖିଥିଲେ ତାଙ୍କର ମନେ ନାହିଁ ସିଏ ଯା ଲେଖିଦେଲେବି ଆଉ ମାନେ ଡିଲେଡ ହେଇଥିଲା। ତାକୁ ପୁଣୀ ରୀଷ୍ଟାର ମାରେ ଇଏ ମାରେ କେତେ ଯାତ୍ରା କରିକି ବିକିବାକୁ ପଡିଲା।
ହଁ ମାନେ ସେ ପାସ୍ ୱାର୍ଡ ପଳେଇଯିବୁ ଯଦି ଫେରେ କଣ ପକେଇକି କଣ ଗୋଟେ ଥାଏ, କେତେ ହଜାର ଲାଗେ ଫେର ପକେଇ ତାକୁ ଭାଙ୍ଗିବୁ ସେ ପାସୱାର୍ଡ କୁ ତା ପରେ ଯାଇକି ହବ ଏକେନେ ବ ହୁତ ଧନ୍ଦା ସବୁଠୁ ବେଷ୍ଟ ଭାଇ ଆନ୍ଡ୍ରୁଏଡ କଥା
ଆନ୍ଡ୍ରୁଏଡ ହଉଛି ସବୁଠୁ କଥା ହେବା ସବୁ ପାଇଁ ଫିଟ୍।
ହଁ ସବୁତ କରିହବ ସବୁ ଆପ୍ ବି ଇଂସ୍ଟଲ ହେଇଯିବ ତମେ ଯେତେ ମର୍ଜି ଆପ ସ୍ଟଲ କରୁନ। ସବୁ ହେଇଯିବ କଥା ହୁଅ
ସବୁ ପାଇଁ ମତେ ତ ମାନେ ରେଟିଂ ହିସାବରେ ମୁଁ ଆଦରେ ଭଲ ରେଟିଂ ଦେବି।
ହଁ ଆନ୍ଡ୍ରୁଏଡ ଟା ସବୁଠୁ ବେଷ୍ଟ ତମେ କୋଉ ଫୋନ ୟୁଜ୍ କରୁଛ।
ମୁଁ ଏବେ କରିଛି ମୋଟ୍ରୋଲାର ର ଏ ସିକ୍ଟିଁ ଭର୍ଜନ ଟା।
ଓହୋ ସେଇଟା ଭଲ?
ହଁ ଚାଲିଛି ତ ଏତେ ମତେ ଖାସ ଲାଗୁନି କାଇଁ।
ଫୋଟୋ କ୍ୟଲିଟି ସବୁ କେମତି?
ହଁ ଫଟୋ ବ୍ୟାକ୍ କ୍ୟାମେର ର କ୍ଵାଲିଟି ଭଲ ସେଲଫି ବି ଭଲ କିନ୍ତୁ ମାନେ ମତେ ଏତେ ଖାଷ୍ଟ ଲାଗୁନି।
ଓହୋ।
ତାପରେ ମତେ ନା ମାନେ ଏବେ ବି ମୁଁ ବା ଆଇ ଫୋନ ଏଇ ଫୋନ୍ ଆସିବି ମତେ ବୋଧେ କ୍ୟାମେରା ଟା ଜମା ଭଲ ଲାଗୁନି ସେଲ୍ଫିର।
ହଁ ସେଇଆ ହେଇଥିବ ଆଇ ଫୋନ ତମେ ଚଲେଇଚ ନା ଆଇ ଫୋନ ଚଲେଇକି ତାପରେ ଆଣ୍ଡ୍ରଏଡ ଧରିବ ତ ଫଟୋ ତ ଟିକେ ଇଏ ଲାଗିବ।
ତ ମାନେ ତୋଟାଲି ସେଲ୍ଫି ମତେ ମୁଁ ମାନେ ସେ ଫୋନ ମାନେ ଏଟା ଆଣିଲି ତଥାପି ସାତ ଆଠ ମାସ ହବ ମାନେ ସେଟା ଛାଡ଼ିଲା ଦିନଠୁ ମତେ ଏଇ ଫୋନ ମତେ ଲାଗୁଛି କ୍ୟାମେରା ଭଲ ନୁହେଁ କି କିନ୍ତୁ ସମସ୍ତଙ୍କୁ ଭଲ ଲାଗୁଛି କିନ୍ତୁ ମତେ ଭଲ ଲାଗୁନି।
ହଁ ମୋଟେରଲା ତ କ୍ୟାମେରା ବହୁତ ଭଲ ବାପାଙ୍କର ବି ସେଇ ଫୋନ ଅଛି ତାର କ୍ୟାମେରା ବି ବହୁତ ଭଲ।
ହଁ ଭଲ ଲାଗୁଚି ବ୍ୟାଗ୍ ରେ ଭଲ ହୋଊଛି ସେଲ୍ଫି ଟା ମତେ କଣ କଲ ଆଇଫୋନରେ ମାନେ ଭଲ ଲାଗେ। ପୁରା ନେଚୁରାଲ ମାନେ ଭଲ ଆସେ ଏଇଥିରେ ଏଇଥିରେ ଟିକେ ମତେ ଭଲ ହୁଉନି।
ଓହୋ। ହଁ କେମିତି ତାର ଏମଜି ଗୁଡାକ ଥାଏ ନା କେତେ କମ ଥାଏ ଆଇଫୋନ ରେ ଅଧିକ ଧିକ ଥିବ।
ଘରେ ସମସ୍ତେ ଶୋଇଲେଣି?
ଘରେ ମୁଁ ଆଉ ମାମା ଅଛନ୍ତି ମାମା ଫୋନ ଦେଖୁଛନ୍ତି ମୁଁ ତମ ସହ କଥା ହଉଛି। ଗଡିଚୁ ଆଉ। ଆଉ ହଁ ଆଣ୍ଟିଙ୍କ ଦେହ ଭଲ ଅଛି ତାଙ୍କର ସେଇ ମୁଣ୍ଡ ବିନ୍ଧା ବାହାରି ଯାଉଛି ରହି ରହିକି। ଯାଇକି ଦେଖେଇଥିଲା ଡକ୍ଟର କୁ ଡକ୍ଟର କହିଥିଲା ଫିଜିଓଥେରାପି କରିବା ପାଇଁ ଫିଜିଓଥେରାଫି ଏଉଠୁ ଦୂର ଅଛି ଟିକେ ମାନେ ଆମ ଘରେ ଗାଡି ବି ନାଇଁ ତ ଫେର୍ କେହୀ ଲୋକ ବି ନାହାନ୍ତି ତ କେମିତି ଯିବୁ? ସେ ଆଉ କରେଇଲେନି। ଆଉ ଦିନକ ର କେତେ ଦୁଇଶ ନା କେତେ ଟଙ୍କା ଦିନ କର?
ହଁ।
ହଁ ଏତେ ରେ ହାରେ ମାମା କହିଲେ ମେନ୍ ସୁବିଧା ନାହିଁ ଦୁଇଶହ ନେଲେ ଚଳିବ କେତେ ଦିନ ଗୋଟେ କରେଇ ଦିଆ ଦେଇଥାନ୍ତି କିନ୍ତୁ ସୁବିଧା ଥିଲେ ସିନା। ସୁବିଧା ନାହିଁ ଯିବା ଆସିବା କେମିତି?
ଯିବା ଯିବା ଆସିବାରେ ହଇରାଣ ହଉଥିବ।
ଚାଲିକି କି ଯିବେ ଫେର ତ ସେଇ କିଛି ଲାଭ ନୁହେଁ ଚାଲିକି ଏଠୁ ଯିବେ ସେଠି ଯାଉ ଯାଉ ଥକି ଯିବେ ସେଇଠି କ ହବ ଫେରେ ଚାଲିକି ଆସିବେ କ ଲାଭ ସେଇଟା। ହେଇଥିପାଇଁ ଆଉ କରେଇଲେନି କରେଇଲେନି ମେଡିସିନ ଖାଉଥିଲେ କେତେ ମାସ ମେଡି ସିନି ଖାଇଲେ ଆ ମେଡିସିନ ବି ବନ୍ଦ କରିଦେଲେ ଫେର୍ ତାଙ୍କର ସେଇୟା ସବୁ ବାହାରିଲାଣି ଆଉ କହୁଛନ୍ତି ନେ ତୁ ନେଇକି ହଁ ଆଉ ଥରେ ଗୋଟେ ଦେଖେଇଲେ ହବ।
ହଁ ଯାଇକି ଦେଖିଇଦିଅ ଦେହ ଟା ବି ଖରାପ ହବ ନା ବେଶୀ।
ହଁ ଫେର୍ ଦେହ ଖରାପ ହେଇଗଲେ ଫେର ହଇରାଣ ନା ଅଧିକା। ମଝିରେ ହେଇଥିଲା ହେଇଗଲାଣି ବର୍ଷେ ହେଇଗଲାଣି ମଝିରେ ହେଇଥିଲା। ହଁ ବହୁତ ପେନ୍ ହେଲା ନେଇକି ସେଇ ସମରେ ଦେଖେଇଥିଲୁ।
ହଁ।
ଦେଖିକି ଆଣିଥିଲୁ ସେ ସେଇ କହିଥିଲା କି ତମର ଯୁ ମାନେ ସେଇଟା କଣ କୁହନ୍ତି? ସ୍ପାଇନ ରେ ସ୍ପାଇନାଲ କଡ ରେ ଟିକେ ପ୍ରୋବ୍ଲେମ ଅଛି।
ଓହୋ। ତାକୁ ଯାଇକି ମାନେ ହଁ ଏମିତି ବେ ମାନେ ଅଧାବେଳେ ଦେହ ଖରାପ ରହିଲେ ନା କିଛି ବି ମାନେ କାମ ବି କରିହବନି ତର ଘରେ ଏକୁଟିଏ ନା ସ୍ତ୍ରୀ ଲୋକଙ୍କୁ ସମସ୍ତେ ସବୁ କାମ କରିବାକୁ ପଡେ।
ହଁ ସେଇଆ ତାଙ୍କୁ ମନା କରିଛି ଅଧିକ ଠିଆ ହେଇକି କାମ କରିବନି ଆଉ ଠିଆ ହେଇ କି ମାନେ କ କ ନ କରିବୁ ଘରେ ଏକା ମାମା
ସବୁ କରିବାକୁ ପଡିବ।
ସବୁ କରିବାକୁ ପଡିବ ମୁଁ ଥିଲେ ଅଳ୍ପ କାମ ମୁଁ କରିଦିଏ ଅଧା